ହୋ
ହ୍ୟାଲୋ।
ହ୍ୟାଲୋ।
ହଁ ନମସ୍କାର।
ନମସ୍କାର।
କଣ କରୁଛନ୍ତି?
ଆମ ଆଡେ ଏବେ ବର୍ଷା ହଉଛି ତ ବସିଛୁ କିଛି କାମ ନାହିଁ ବ ର୍ଷା ପାଗରେ କିଛି କରିପାରୁନୁ ଆମେ।
ହ ବାହାରେ ବି ଯୋଉ କାମ ଥିବ ସବୁ ବର୍ଷା ହେଲେ କରିହବନି ତ।
ହ ବାରିରେ ଫସଲ କିଛି ବି। ଘାସ ଫାସ ହେଇଗଲାଣି କିଛି ବି କରିପାରୁନି।
ଛାଇ ଟାଇମ ବି କରିବେ ନହେଲେ ବର୍ଷା ଟାଇମରେ କଲେ ଦେହଟା ବି ଖରାପ ହେଇଯିବ।
ହଁ।
ଆମର ବି ଏପଟେ ଘଣ୍ଟେବର୍ଷା ହେଇଗଲାଣି। କେତେବେଳେ କେମିତି ହଉଛି ଠିକ ଠିକଣା ତ ନାହିଁ କେତେବେଳେ ଚାରିଟା ବେଳେ ହେଲେ କେତେବେଳେ ସକାଳେ ବି ପଡୁ ଛି ଖରାବେଳେ ନହେଲେ ରାତିରେ ଏମିତି ହଉଛି। ଲାଇନ୍ ଟା ଅଛି। ଲାଇନ୍ ଟା ଅଛିବୋଲି ମୋବାଇଲରେ ଟିକେ ଚାର୍ଜରେ ରହିପାରଛି।
ହୁଁ।
ଆପଣଙ୍କ ଆଡେ କାଲି ବର୍ଷା ଦେଇଥିଲାନା ଖରା ପାଗ କରିଥିଲା?
କାଲି ବାରଟା ଯେତେ ଠିକ ଠାକ ଥିଲା ବାରଟା ପରଠୁ ପୁଣି ବର୍ଷା ହେଲା। ବର୍ଷା ଦିନ ତ କୋଉ ଦିନ ଛାଡୁଛି ସବୁଦିନ ହବ ସକରଓଳି ହେଇନି ତ ଉପରଓଳି ହବ ଉପରଓଳି ହେଇନି ତ ପୁଣିି ସକାଳେ। ସେମିତି ଲାଗି ରହିଛି।
କାଇଁ ବର୍ଷା ଯୋଗୁ ବି ମାନେ କୁଆଡେ କିଛି ନେଟୱାର୍କ ବି ବେଳେ ବଳେ ପ୍ରୋବ୍ଲେମ ହେଇଯାଉ
ପ୍ରୋବ୍ଲେମ ହଉଛି ବହୁତ ପ୍ରୋବ୍ଲେମ୍ ଏଠି ନେଟୱର୍କ ପ୍ରୋବ୍ଲେମ ହଉଛି ତାପରେ ବି ଉଁ ଲୋକମାନେ ଚାଷ ଜମି କରିଲା ବେଳକୁ ଯାଉଛନ୍ତି ଯୋଉ ତଳି ଏବେ ପକା ଯାଉଛି ସେ ବର୍ଷାରେ ବି ତାଙ୍କ ଭିଜିକି ସେ ବି ଦେହ ଖରାପ ହଉଛି ତାଙ୍କର ବି। ତ ହାଲକା ଟିକେ ଛାଡି ଗଲେ ବି ଚାଷୀ ମାନଙ୍କ ପାଇଁ ଟିକେ ଭଲ ହୁଅନ୍ତା। କାମ ସାରିଲେ ରାତିକି ହେଲେ ଚଳନ୍ଦା।
ତଳି ଯୋଉ ଭିଜା ଯାଇଥିଲା କଣ ତ ଏବେ ଗଜା ହେଇଗଲାଣି? ଆମର ଚାଷ କରିକି ତ ତଳିଟା ପକାଯାଏ କାଲି ଚାଷ ହେଇପାରିନଥିଲା ମାନେ ଟ୍ରାକ୍ଟର ମିଲିଲାନି ଏଇ ଟାଇମିରେ ତ ସମସ୍ତଙ୍କର ହ ତଳି ମାନେ ପ କା ଟାଇମ ଯେ ସମସ୍ତେ ଚାଷ କରୁଛନ୍ତି ଚାଷ ନିଜେ
ମିଳୁନି ଆମର ଆଜି ହିଁ ପଡିିଥାନ୍ତେ ଆଉ ମୁଲିଆ ଯୋଗୁ ଆଜି ବି କ୍ୟାନସଲ ହେଇଗଲା ପଡିଲାଣିି।
ଆଜି ବି ତ ଆମର ବି ଗଜା ବି ବଡ ବଡ ହେଇଗଲାଣି ଆଉ ଆଜି ବର୍ଷା ଯୋଗୁ ପଡି ବିି ପାରୁନି କାହିଁକି ନା ଚାଷ ହେଇଗଲେ କଣ ହେଲା ବର୍ଷାଟା ଆଜି ହଉଛି!
ବର୍ଷା ହଁ।
ବର୍ଷାରେ ତଳି ପକେଇଲେ ଜାଣିଥିବେ ମାନେ ପାଣି ଯଦି ଅଧିକ ଜୋର ବର୍ଷା ହେଲା ପାଣି ତ ଅଡଦି ନେଇକି ଗୋଟେ ଜାଗାରେ ପ ଓଦା ନେଇଯିବ ଗଜା ବି ନଷ୍ଟ ହେଇଯିବ ଓଦା ହେଇଯିବ ବି ଗୋଟେ ଜାଗାରେ। ପଚିଯାଏବି ଏମିତି ବେଳେ ବେେଳେ ଆମର ତ ଗୋଟେ ବର୍ଷ ପକେଇଥିଲି ଯେ ବର୍ଷା ଏମିତି ହେଲା। ମାନେ ଜଷ୍ଟ୍ ଆମେ ତଳି ବାପା ଯାଇକି ବିଲରେ ପକେଇ ଦେଇକି ଆସିଛନ୍ତି ତା ପରେ ପରେ ବର୍ଷା ହେଇଗଲା ସମ ସାଙ୍ଗେ ବହୁତ ଜୋରେ ହେଇଥିଲା। ଆଉ ସେଇଥିପାଇଁ ଆମ ତଳି ନେଇକି ସବୁ ଗୋଟେ ଜାଗାରେ ପାଣିଟା ତଡି ନେଲେ ସେମ୍ ଗୋଟେ ଜାଗାରେ ଗଦେଇଦିଏନି କି ବାଲି ବି ତ ନେଇକି। ସେ ଦିଏ ସେଇଥିପାଇଁ ଆମର ନଷ୍ଟ ହେଇଯାଇଥିଲା ସେଇ ବର୍ଷ ଆମେ ତଳି ଝିଅମାନେ ଅଧିକ ପକାନ୍ତି ଟିକେ।
ଏତରେ ବି ନଷ୍ଟ ହେଲେ ଚାଷୀ ଭାଇ ମାନଙ୍କ ପାଇଁ ବହୁତି ତାଙ୍କ ମାନେ କେତେ ପରିଶ୍ରମ। ଶ୍ରମ କରିକି ଧାନ।
ହୁଁ
ଆଣିକି ପକେଇଥିବେ ନଷ୍ଟ ହେଲା ବେଳକୁ ବହୁତ କଷ୍ଟ ଲାଗୁଥିବ ତ କହିଥିବା କସୁଛି
ତାପରେ ଆମେ ବି ମାନେ ଅଲଗା ଲୋକଙ୍କଠୁ ନେଇକି ଆଉ ତୁ ରୁଆ ରୁଇ କରିଦେଇଥିଲ
ହୁଁ
ହଁ ଆଉ ଆପଣଙ୍କ ଦେହ ଠିକ ଠାକ୍ ଅଛି
ହଁ ଦେହ ଭଲ ଅଛି ଆପଣଙ୍କର
ହଁ ମୋ ଦେହର ଭଲ ଅଛି ଏବେ
ଘରେ ସମସ୍ତେ
ହଁ ଘରେ ବି ସମସ୍ତେ ଭଲ ଅଛନ୍ତି ଆଉ ଆପଣଙ୍କ ଘରେ
ଆମ ଘରେ ବି ସମସ୍ତେ ଭଲ ଅଛନ୍ତି
ଆଉ ଆପଣଙ୍କ ରୋଷେଇ ଚାଲ୍ଣି
ବି ମାନେ ଯୋଉ ଜାଣିଥିବେ ଜଗନ୍ନାଥ ଏବେ ମାନେ ମୋ ପ୍ରଭୁଙ୍କୁ ଜ୍ଵର ହେଇଛି ଯୋଉ ଅଣସର ଘରେ ରହିଛନ୍ତି ତାଙ୍କ ଯୋଗୁ ଗୁଳ ମାନେ ତା ଗରମରେ ଅଛନ୍ତି ନା ଗୁଳୁ ଗୋଳି ଟା ବି କି ହ ମାନେ କହନ୍ତି ସଏ ଗୋଟେ ଅଛି ଇଏ
ମାନେ ସେଟା ଗୋଟେ ମାନେ କେମତି ଗୋଟେ କଥା ମାନେ କେମତି ଗୋଟେ ଇଏ ଟାଇପ ର ଯେମିତି ମହାପ୍ରଭୁଙ୍କୁ ଜ୍ଜୁର ହେଇସାରିଲା ପରେ ଲୋକମାନଙ୍କୁ ପ୍ରାୟତ ଥଣ୍ଡା ଜ୍ଜୁର ଧରି ପକାଏ ସେ ଜ୍ୱରରେ ଉଠିଲେ ଲୋକମାନେ ଥଣ୍ଡା ଜ୍ୱରରେ ପଡିଯାଆନ୍ତି
ମା ପ୍ରଭୁ ଅଛନ୍ତି ଯେହେତୁ ଅଣସର ଘରେ ତ ଯେତେ ବି ବର୍ଷା ହେଲେ ଯାହାହେଲେ ବି ଗୁଳୁ ଗୁଳି ହଉଛି ଗରମ ଲାଗୁଛି
ଆମର ତ ଏଇଟା ଗୋଟେ ଓଡ଼ିଶାର ମାନେ ଗୋଟେ କହିଲା ବେ ବେଳକୁ ଗୋଟେ ଜଗନ୍ନାଥଙ୍କର ବଡ ପର୍ବ ହଉଛି ରଥଯାତ୍ରା ଇଏ ମାନେ ଲୋକମାନେ କଣ ହୁଏ ସବୁବେଳେ ମାନେ ବର୍ଷକୁୁ ଥରେ କେବଳ ଜଗନ୍ନାଥ ବାହାରିକି ଆସନ୍ତି ତାଙ୍କ ଭ ତ ମାନଙ୍କୁ ଦେଖିବା ପାଇଁ ନହେନେ ସବୁବେଳେ ଭକ୍ତମାନେ ଯାଆନ୍ତି ଜଗନ୍ନାଥଙ୍କ ପା ଖକୁ। ମାନେ ଏଇଟା ବହୁତ ବଡ ସୌଭାଗ୍ୟ ଭଗବାନ ମାନେ ସେ ରୀ ଦୁଆାର ମୁହରେ ଯାଇଁକି ରଥ ଟାଣିମ ଯିଏ ଏଟା ତାର ଗୋଟେ ବହୁତ ବଡ ସୌଭାଗ୍ୟ। ସମସ୍ତେ ତ କେବେ ଏଇଟା କହିବନି, ଜଗାର ଡୋରି ଲଗେଇଲେ ଯାଇଁକି ଏଇଟା ହେଇପାରିବ। ତ ସେଇଠିକି ତ ଗଲେ ବହୁତ ଶାନ୍ତି ଲାଗେ। ହେଲେ ଏଇ ରଥଯାତ୍ରା ଟାଇମ ରେ ଗଲେ ଟିକେ ବହୁତ ଭଲ ମାନେ ଲାଗନ୍ତା, ମୁଁ ତ କେବେ ଯାଇନି ଆପଣ କେବେ ଯାଇଛନ୍ତି ରଥଯାତ୍ରା ଟାଇମ ରେ ପୁରୀ?
ରଥଯାତ୍ରା ଟାଇମ ରେ ଯାଇନି। ମୁଁ ଉଁ ଦି ତିନି ବର୍ଷ ପୂର୍ବରୁ ଯାଇ ଥିଲି ପୁରୀ। ରଥଯାତ୍ରା ଟାଇମ ରେ କେବେ ଯାଏନି, ଉଁ ବହୁତ ଯିବା ପାଇଁ ଚ୍ଛା ଥି ବହୁତ ଇଚ୍ଛା ଅଛି ଯିବା ପାଇଁ। ଘରେ କୁହନ୍ତି ଯେ ରଥଯାତ୍ରାରେ ଗଲେ ଦେଖିପାରିବନି ହେଲେ ସେଇଟା ହିଁ ସ ମାନେ ଭାଗ୍ୟ, ଯିବା କଥା ରଥଯାତ୍ରାରେ।
ସେ ସୌଭାଗ୍ୟ ଥିଲେ ଭଗବାନଙ୍କ ଦର୍ଶନ ମାନେ ସିଏ ସ୍ଵୟଂ ଆମକୁ ଦେ ଖିବା ପାଇଁ ମାନେ ତାଙ୍କ ଭକ୍ତ ମାନଙ୍କୁ ଦେଖିବା ପାଇଁ ଆସନ୍ତି। ତାଙ୍କ ନିଜ ବଡଦାଣ୍ଡରୁ ଓହ୍ଲେଇକି ଆସନ୍ତି, ମାଉସୀ ମାଙ୍କ ଘରେ ରୁହନ୍ତି। ତ ସେଇଠି ରହିଲା ପରେ, ଲୋକମାନେ ତ ରଥ ନେଇକି ମାଉସୀ ମାଙ୍କ ଘରେ ରଖିଦିଅନ୍ତି। ତାପରେ ମାଉସୀ ମାଙ୍କ ଘରୁ ଯେତେବେଳେ ଲେଉଟାଣି ମାନେ ଫେରନ୍ତି ବଡ ଦାଣ୍ଡକୁ ତ ସେତେବେଳେ ଲକ୍ଷ୍ମୀ ବି ମାନେ ଟିକେ ତାଙ୍କ ଉପରେ ରୋଷ କରନ୍ତି, ଆପଣ ଜାଣିଛନ୍ତି? ତାଙ୍କୁ ମାନେ ମନେଇବା ପାଇଁ ରାଗ କମ୍ କରିବା ପାଇଁ ଜଗନ୍ନାଥ ତାଙ୍କୁ ରସଗୋଲା ଦିଅନ୍ତି, ମାନେ ଖାଇବା ପାଇଁ। ତ ଜଗନ୍ନାଥ ଯୋଉ କହିିବଥିଲେ ଦୁଇ ଦିନ ପାଇଁ ସେି ଟିକେ ଅଧିକ ଦିନ ରହିଯାଆନ୍ତି ସେଇଥିପାଇଁ
ହୁଁ
ହଁ
ସେ ଜାଣିଥିବେ ଆମର ଓଡିଶାରେ ତ ତିରିଶଟି ଜିଲ୍ଲା। ଆପଣ ଯୋଉ ଜିଲ୍ଲା ରେ ରହୁଛନ୍ତି, ଆପଣଙ୍କ ଜିଲ୍ଲା କେମିତି ଆପଣ କେତେ ଗର୍ବ କରନ୍ତି ଆପଣଙ୍କ ଜିଲ୍ଲାକୁ ନେଇକି, କେମିତି ଲାଗେ ଆପଣଙ୍କ ଜିଲ୍ଲା ଭଲ?
ଢେଙ୍କାନାଳ ଜିଲ୍ଲା, ଆମର ତ ବହୁତ ଭଲ ଲାଗେ ମାନେ ଏ ଆମ ସେଇ ଜିଲ୍ଲା ଭିତରେ ଥିବା ସବୁ ଗାଁ ଗୁଡିକ ବହୁତ ଭଲ ଲାଗେ ମାନେ
ତ ଫେମସ ହୋଉଛି ଲକ୍ଷ୍ମୀ ପୂଜା, ଅଁ କପିଳାସ ମନ୍ଦିର
ହଁ ଲକ୍ଷ୍ମୀ ପୂଜା ତ ମୁଁ କେବେ ଦେଖିଯାଇନି, ହେଲେ ସମସ୍ତେ ପ୍ରାୟ କୁହନ୍ତି ଢେଙ୍କାନାଳରେ ଲ କ୍ଷ୍ମୀ ପୂଜା ବହୁତ ଭଲ ହୁଏ। ଆଉ ଦୋକାନ ବଜାର ବି ପଡେ ମୀନା ବଜାର ଟାଇପର ପଡେ ମେଲଣ ବି ହୁଏ ବହୁତ, ଯେହେତୁ ପ୍ରସିଦ୍ଧ ହଁ ସେଇଠି ଯେହେତୁ ପ୍ର ସିଧ ତ ସେଇଠିକି ସମସ୍ତେ କେ ତେ ଆଡୁ ତ ବହୁତ ସାରା ଲୋକ ଆସନ୍ତି। ଆଉ ବହୁତ ଭଲ ଭଲ ଜିନିଷ ବି ବିକ୍ରି ହୁଏ।
କୋଉ କୋଉ ଜାଗା ବୁଲିଛନ୍ତି ଢେଙ୍କାନାଳର?
ମୁଁ ଢେଙ୍କାନାଳ ତ ମାନେ ପ୍ରାୟ ଯାଏ କିଛି କାମରେ ହଉ କିମ୍ବା ବୁଲାବୁଲି କରିବା ପାଇଁ ହେଲେ, ମାନେ ମାମୁଁ ଘ ମାମୁଁ ଘର ଜଣଙ୍କ ଘର ଢେଙ୍କାନାଳରେ ଅ ଛନ୍ତି ମୋ ମାମୁଁଁ ଜଣେ ହେବେ, ଆମେ ତାଙ୍କ ଘରକୁ ବୁଲାବୁଲି କରିବାକୁ ଯାଉ। ନହେଲେ ହେମିତି କୁଆଡେ କି କିଛି ଜାଗା ଏମିତି ବୁଲିବାକୁ ଆମେ କେବେ ଯାଇନୁ।
ଆଚ୍ଛା।
ତମେ ଆଉ କୁଆଡ଼େ ମାନେ ଅଲ୍ଗା ଅଲ୍ଗା ଜାଗାକୁ ଆମେ ଏମିତି ବୋହୁତ୍ ଜାଗାକୁ ବୁଲିବାକୁ ଯାଇଥିଲ।
ଚି ମୁଁ ମୋ ଡ଼ିଷ୍ଟିକ୍ ବି ମୋ ଜିଲ୍ଲା ବି ଢ଼େଙ୍କାନାଲ୍ ଦ ଆପଣ ବି ଜି ଜିଲ୍ଲା ଢ଼େଙ୍କାନାଳ ମୋତେ ବହୁତ୍ ଖୁସି ଲାଗିଲା ଆପଣସ କଥା ହେଇକି।
ଆପଣ କେବେ ଯାଇଚନ୍ତି ମାନେ ଢ଼େଙ୍କାନାଲ୍ ଲକ୍ଷ୍ମୀ ପୂଜା ଦେଖିବା ପାଇଁ?
ନାଇଁ ନାଇଁ ଢ଼େଙ୍କାନାଲ ଲକ୍ଷ୍ମୀ ପୂଜା ତ କେବେ ଯାଇନି ଢ଼େଙ୍କାନାଁଲ ଯେମ୍ତି ଆମର ଅଛି କପିଳାସ ମନ୍ଦିର ଢ଼େଙ୍କାନାଲରେ। ପେ କପିଳାଶ ମନ୍ଦିର ହୋଉ ଯାଇଚି। ସାଇ ମନ୍ଦିର ଜାଣିଥିବେ? ଏମ୍ତି ଛୋଟ୍ ଛୋଟ ଜାଗା ଯାଇଛି ବୁଲିବା ପାଇଁ।
ଆମେ ଏପାଇଁ ଏମିତି ଭଲସେ କେବେ ବୁଲାବୁଲି ମାନେ କରିନୁ ଯଦି କୋଉ କାମରେ ଯାଇଥିବୁ ତାଲେ ସେଇପଟେ ମାନେଏଁ ତା ସାଇ ମନ୍ଦିର ପଟ ଦେଇ ତ ସାଇ ବାବାଙ୍କ ଆଶ୍ରମ ପଟେ ସେଇ ସବୁ ସେଇପଟେ ଯାଆନ୍ତି। କ ଆସିଲା ବେଳେ ଯସ୍ ଟିକେନାଙ୍ଗୁ ସେଇପଟେ ବୁଲିକି ପଳେଇ ଆସିଥାନ୍ତା ମାନେ? କେବେ ମାନେ ଯାଇନୁ ସେମ୍ତି ଭଲସେ କେବେ ବୁଲାବୁଲି କରିନୁ ସେମିତି ପନ୍ଦର ମିନ୍ଟି କୋଡ଼ିଏ ମିନ୍ଟି ରହିକି ବୁଲିକି ଆମେ ଏମ୍ତି ବୁଲାବୁଲି କରିକି ପଳେଇ ଆସୁ ଆଉ।
ଟାଇଁମି ଆଗକୁ ଆହୁରି ବି ଅଛି ବୁଲାବୁଲି କରିବା ପାଇଁ ବୁଲିବେ ନି ସେ ନିଜେ ଜିଲ୍ଲା ଯେହେତୁ
ହୁଁ ତ ଆପଣ ଯଦି ଯିବେ ମାନେ ବାଲିକରେ ଗୋଟେ ବଢ଼ିଆ ଜାଗା ମାନେ ଅଛି ବାଲେଶ୍ୱରେ। ପଞ୍ଚଲିଙ୍ଗେଶ୍ଵର ବାବାଙ୍କୁ ଆପଣ ଜାଣିଚନ୍ତି?
ହଁ ମୁଁ ଶୁଣିଥିଲି। ମୁଁ ମୋବାଇଲେ ସର୍ଚ୍ଚ ମାରିକି ସବୁ ଦେଖେ। ପ୍ଲେ ତରା ସବୁ ମତେ ଫାଲ୍ ଲାଗେ ଇଏ ଏମ୍ତି ଯାସ୍ପୁର୍ ବିରଜା ହଉ। ଯୋନ୍ ଝିଅଙ୍କୁ ମାର୍ ତାରିଣୀଙ୍କ ମନ୍ଦିର ହୁଁ ମତେ ଭଲ୍ ଲାଗେ ଏମ୍ତି ସଚ୍ ମାରିକି ଦେଖିୟା ପାଇଁ। ମୋଇ ଶୁଣିଛି ଜାଣିଚି ପାଞ୍ଚଲିଙ୍ଗେଶ୍ଵର ମନ୍ଦିର? ମୁଁ କେବେ ଯାଇନି। ଭଗ୍ବାନଙ୍କ ଇଚ୍ଛା କେତେ ଅବ।
ତ ଆମେ ଯାଇଥିଲୁ ଥରେ। ବାବାଙ୍କୁ ଦେଖା କରିବା ପାଇଁ ମାନେ ଦର୍ଶନ୍ କରିବା ପାଇଁ ଆମେ ଯାଇଥିଲୁ ତ ସେଠି ପାଞ୍ଚ ତା ମାନେ ଯେହେତୁ ପାଞ୍ଚାଲିଙ୍ଗେଶ୍ଵର। ହଁ ପ୍ରଭୁ ଶିବଙ୍କର ପାଞ୍ଚଟା ମାନେ ଲିଙ୍ଗ ସେଇଟା ପାଣି ଭି ଥରେ ଥାଏ ତ ତାକ୍ ପାଣି ଭିତରୁ ହିଁ ଖୋଜିବାକୁ ପଡ଼ିବ ସବୁ ହାତ ମାରିକି ଲ କୁଅନି ସମସ୍ତେ ଖୋଜନ୍ତି ପାଞ୍ଚଟା ଲିଙ୍ଗଙ୍କୁ ହଁ ହଁ। ମୁଁତ ମୁଁତ ସେତେବେଳେ ଛୋଟ ଥିଲି। ମାନେ ଆମେ ବହୁତ୍ ଛୋଟ ଛୋଟ ଥିଲୁ ଯାଇଥିଲୁ। ତ ମୁଁ ଦେଖିଲି ସମସ୍ତେ କଣ କରୁଚନ୍ତି ମାନେ ସେଇ ପାଣି ଭିତରେ ହାତ ପୁରେଇକି କଣ କରୁଚନ୍ତି। ମୁଁ ତ ଜାଣିନଥିଲି ଭଲ ସେ? ଛୋଟ ଯେହେତୁ ଥିଲ ତସ୍ ସେମାନଙ୍କୁ ପଚାରିଲାରୁ ବଡ଼ମାନଙ୍କୁ ତ ସେମାନେ କହିଥିଲେ କି ଏମିତି ଠାକୁର ସେଇଠି ଅଛନ୍ତି। ଏମିତି ହାତ୍ ସେମାନିକି ତାଙ୍କୁ ମାନେ ଛୁଅନ୍ତି ତ ଆମେ ବି ଯାଇଁକି ସେଇଠି ଗରି ଥିଲୁ ସେମ୍ତି ତ ଯେହେତୁ ଛୋଟ ଥିଲୁ ତ ସେଇଠି ଥାଆଁନ୍ତି। ଯେ ରଖ୍ୟକ ମାନେ ଏକାଳେ କିଏ ପଡ଼ିଯିବ ଖ ତଡ଼ରେ ଖସିଯିବ ସେ ଧରନ୍ତି। ତ ସେ ଆମୁକୁ ଧରିଥିଲେ ଆମେ ସେଇଠି ଲିଙ୍ଗଙ୍କୁ ଛୁଇଁକି ଆମେ ଆସିଥିଲୁ।
ଯଲ୍ ଯିହାଉ ଆପଣଙ୍କର ତ ବହୁତ୍ ପୁନ୍ୟ ଭାଗ୍ୟ ଆପଣ ଯାଇଛନ୍ତି ଭଗବାନଙ୍କୁ ସ୍ୱତନ୍ତ୍ର ପାଣି ଭିତରେ ପାଞ୍ଚ ଡି ଗ୍ରୀ ରୁ ଛଇକି ଆସି କେମ୍ମଧି ବହୁତ୍ ଭଲ କଥା।
ହଁ କ୍ଷୀରଚୋରା ଗୋପୀନାଥ ବି ସେଇଠି ଆମେ ଯାଇଥିଲୁ ସେଇଠିକି। ରାଜା ରାଣୀ ନଅର ବି ବୁଲିବାକୁ ଯାଇଥିଲୁ ହେଲେ ସେଇଟା ଏବେ ତ ଆଉ ରାଜାରାଣୀଙ୍କ ନଅର ହେଇକି ନାହିଁ। ମାନେ ସେଟା ସ୍କୁଲରେ ସେଠି ପିଲାମାନେ ପାଠ ପଢୁଚନ୍ତି ସେ ସେ ଯୁଗରେ ତ ଆଉ ମାନେ ଏବେ ସେ ଯୁଗରେ ଯାହା ସବୁ ଘର ବି ଥିଲା ଏବେ ଏକା ଯୁଗରେ ଆଉ ସୁ ସବୁ ନାହିଁ ଯଦି ବି ତାକୁ କରୁଚନ୍ତି ନୂଆ ରୂପରେ ଗଢି ଦଉଚନ୍ତି। କିନ୍ତୁ ସେଇଟା ସ୍କୁଲ ବନେଇ ଦେଇଚ ସେମିତି ପିଲାମାନେ ପାଠ ପଢୁଚନ୍ତି ଆଉ ତାଙ୍କ ଗାଧୁଆ ଘର ବି ଆମେ ଯାଇକି ବୁଲିଥିଲୁ। ସେଇଠି ବହୁତ ସାରା ପଇସା ପଡିଥିବ ମାନେ ଯୋଉମାନେ ବି ପର୍ଯ୍ୟଟକ ଯାଆନ୍ତି ବୁଲିବା ପାଇଁ ସେଇଠି ସେ ପଇସା ପକେଇକି ଆସନ୍ତି। ଆମେ ବି ଯାଇଥିଲୁ ସେଇଠି ପଇସା ବି ପକେଇ ଇକି ଆସିଥିଲୁ ଆଉ ଏମିତି ବହୁତ ଜାଗା ବୁଲିକି ଆସିଥିଲୁ।
ହୁଁ ଭଲ।
ଆଉ ଆପଣ କେବେ ଆପଣ କେବେ ପାର୍କ ଆଡେ ଯାଇଚନ୍ତି?
ମୁଁ କୁ ନେଇ ପାର୍କରେ କିଛି ବୁଲାବୁଲି ତ କରିନି।
ଓ ହୋଁ। ଯେତିକି ଅଛି। ଆପଣଙ୍କ କଥା ହେଇ ଭଲ ଲାଗିଲା। ଆପଣ ବି ମୋ ଡିଷ୍ଟ୍ରିକଟ ରୁ। ମାନେ ମୋ ଜିଲ୍ଲାରେ ଆପଣ ବି ବାସ କରୁଚନ୍ତି ସେଥିପାଇଁ ଶୁଣିବି ବହୁତ ଖୁସି ଲାଗିଲା। ମୁଁ ଆପଣଙ୍କୁ ରଖୁଚି ଆପଣଙ୍କ ସହ ପରେ କଥା ହେବି।
ଆଚ୍ଛା।
ହଉ ନମସ୍କାର।
ନମସ୍କାର।